ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ ମାଉସୀ କଣ କରୁଚ?
ଆଲୋ ମା ମୁଁ କାମ ସାରିକି ନା ବସିଥନି, ଗୋଟେ କଥା ମନେ ପଡ଼ିଲା ଯେ ଆଉ ମୁଁ ତୋ ପାଖରେ ଶୁଣେଇବାକୁ ଗୋଟେ ମନସ୍ଥ ହେଲା, ମୁଁ କହୁଛି ଶୁଣୁ। କହମି ମା ପିଲାଦିନ କାହାଣୀଟା ଶୁଣୁ ମୋର। ଆମ ପିଲା ଦିନେ ଲୋ ମା, ଏଇଟା ଝିଅ ବନ୍ଦ କରିଦେ ପିଲା ଦିନେ ଲୋ ମା ଯୋଉ ଇସ୍କୁଲ ସେତେବେଳିଆ ମା ଏତେ ପାଠ ପ୍ରତି ଧ୍ୟାନ ନଥିଲା। ଦୁନିଆ ଜଗତରେ ଆମ ଅମଳେ, ମତେ ମା ପଞ୍ଚଷଠି ବର୍ଷ ହେଲାଣି, ସେଇ ଉଁ ସମୟର କଥାଟା ମୁଁ କହୁଛି ଯୋଉ କଣ ହେଲା ନା ମା ଆମର ଏ ପାଖରେ ନଈ, ସେ ପାଖରେ ମଝିରେ ଆମ ଗାଁଟା, ଯୋଉ ମୋ ବାପା ନାଁ ଲେଖେଇଲେ ନାଳ ପାଖିଆ ଇସ୍ ସ୍କୁଲଟାର, ସେ ସ୍କୁଲଟାରେ ନା ନେଖେଇଲେ। ସେଠିକି ଲୋ ମା ମୁଁ ଗଲି ଯେ ପାଠ ପଢିବାକୁ, ସାଙ୍ଗ ଚାରି ଛଅ ଜଣ ସାଙ୍ଗ ହେଇକି ଗଲୁ। ଗଲେୁ ଯେ ଝିଅ ସେଇଠି ମା, ଯୋଉ ଆମକୁ ଜଙ୍ଘେ ନେଖା ପଙ୍କ କାଦୁଅ। ସେ ପଙ୍କ କାଦୁଆରେ ଗଲୁ ଯେ ନାଖିକିନା ସେଠି ରହିନୁ ଆଇ ସ୍କୁଲ କୁ ଯାଇପାଇନି ନେଇଁ। କାଦୁଅ ଜାମା ପଟା ବହୁତ ଅପରିଷ୍କାର ହେଇଗଲା। ଆଉ ସେଠୁ କାନ୍ଦି ବୋବେଇ ଡେଲି ଏଇଭଳିଆ ହେଇକି ଆସୁ ପଡୁ ଦାଲୁ ଦାଲୁ ଚିକିଟା କାଦୁଅ କାଦୁଅ ମାଦୁଅ ହେଇଯାଉ ଏତେ ଅବବସ୍ଥା ସେଇ ସ୍କୁଲକୁ ଗଲାବେଳକୁ। ବାପାଙ୍କର ମନ ବହୁତ ଦୁଃଖ ହେଲା। କଇଲା ଡେଲି ଛୁଆରା ଗଲେ ପଙ୍କ କାଦୁଆରେ ପଡି ଉଠିକି ଆସିଲେ। ସେଇ ସ୍କୁଲରେ ଆଉ ମୁଁ ନାଁ ଲେଖି ଇମିନେଇ ହେଟୁ ନଈପାରିଆ ଗୋଟେ ଇସ୍କୁଲ ସେଠି ନାଁ ଲେଖେଇଲି ସେଠି ନାଁ ଲେଖେଇଲେ ଯେ ଚାରି ମାସେ ନଦୀ ବଢିଲା ସେ ବର୍ଷ ବିରାଟ ବିରାଟ କାହିଁକି ବନ୍ୟା ବ ହେଲା ସବୁବେଳେ ତ ତେର ସତର ନ ବନ୍ୟା ହେଲା। ସେଠି ଆଉ ଚାରି ମାସେ ଇସ୍କୁଲକୁ ଗଲୁନି। ଗଲୁନେଇ ଯୋଉଠୁ ଯେତେବେଳେ ଆମେ ଇସ୍କୁଲକୁୁ ଯାଇଥିଲୁ ତା ପୂର୍ବରୁ ବର୍ଷା ପୂର୍ବରୁ ମା ସେ ପୋଖରୀ ସେଠାରେ ସାଙ୍ଗ ମେଳ ହେଇକି ସାଙ୍ଗସାଥି ଚାରି ଛଅ ଜଣ ଝିଅ ଆମେ କଣ କରୁନା ପୋଖରୀ ତୁଠକୁ ଯାଉ ସେଠି ଖେଳକୁଦ କରୁ। ଆଉ ସାର୍ ମାନେ ହେତେ ପିଟାମରା ବି କାହିଁ କରନ୍ତିନି। ଏ ମଧ୍ୟାହ୍ନ ଭୋଜନ ଆମ ସେ ସେତେବେଳେ ମଧ୍ୟାହ୍ନ ଭୋଜନ ଦିଆହଉଥିଲା। ଆମେ ପାହିଆ ପିଲା ଆଉ ନଈପାରିବା ପିଲା ଆମେ ଆଉଟିପିନ ଯୋଉ ନେଇକି ଖାଇବାକୁ ଟିଫିନ ଯାଉନା ଏ ଅଫିସ ଘରୁ ଟିପିନି ଆଣୁ ଗୁଡ ଡବାରେ ନେଇଯାଉ ସେଇ ଯୋଉ ମକା ଖିରି ଦିଅନ୍ତି ରାନ୍ଧିକି ସେତଳିଆ ବି ମକା ଖିରି ରାନ୍ଧିକି ଦିଅନ୍ତି ପିଲାମାନଙ୍କୁ। ସେ ଗୁଡ ପକେଇକି ଆମେ ମକା ଖିରି ଖାଁଉ ହେଟୁ ଆସୁ ତାପରେ ତ ଯାଇଛୁ କେତେ ମାସେ ଇସ୍କୁଲକୁୁ ଏମିତି ବନ୍ୟା ହେଲା ଯେ ଆଉ ସେଠି ସ୍କୁଲକୁ ଯାଇପାରିଲୁନେଇ ଲଜିତ ହେଲୁ। ଚାରି ମାସ ନଗଲାଠୁ କାଳେ ସାର ଅପମାନ କରିବେ ଖରାପ ଭାବିବେ ନିଜକୁ ନିଜେ ବର୍ଜମାତ ହେଇକିନା ଆଉ ସ୍କୁଲକୁ ଗଲୁନୁ। ସେଇଠୁ ସ୍କୁଲ ର ପଢା ଆମର ବହୁତ ଦୁର୍ବଳ ହେଲା ମା। ଆଉ ସ୍କୁଲ କୁ ଧ୍ୟାନ ଦେଇକି ଯାଇପାରିନି, ଲଜ୍ଜା ହୀନ ହେଲୁ। ତମେ ମା କେମିତି କଣ ପିଲା ଦିନେ ପଢୁଥିଲ?
ହଁ ମା ଆମେ ବି ସେମିତି ଛୋଟବେଳେ ଆମ ଗାଁ ପାଖରେ ଗୋଟେ ଛୋଟ ସ୍କୁଲ ଥିଲା, ସେ ସ୍କୁଲ କୁ ଆମେ ବି କେତେ ଜଣ ସାଙ୍ଗସାଥି ହେଇକି ଚାରି ପାଞ୍ଚ ଜଣ ଯାଉ। ଆମେ ସବୁବେଳେ ସାଙ୍ଗ ହେଇକି ଯାଉ। ଆମ ସ୍କୁଲରେ ଆମର କିନ୍ତୁ ନଈ ଫଇ କିଛି ବାଟରେ ପଡେନି। ଭଲ ଆମେ ବି ସେମିତି ମାନେ ଛୋ ଛୋଟବେଳେ ବର୍ଷା ଯୋଗୁଁ ଛୁଆ ବି ବହୁତ ମାନେ ବର୍ଷା ରେ ଓଦା ହେବା ପାଇଁ ଭଲ ପାଆନ୍ତି। ଆମେ ସେଇ ସ୍କୁଲ କୁ ଥରେ କଣ ହେଇଛି ସାଙ୍ଗସାଥି ଠିକ୍ ପାଞ୍ଚ ଚାରି ପାଞ୍ଚ ଜଣ ଯାଇଥିଲୁ। ଗଲା ବାଟରେ କି ନା ବର୍ଷା ଟିକେ ହେଲା। ବର୍ଷା ହେଲା ଯେ ସମସ୍ତେ ଉ ମାନେ ବର୍ଷା ଟାକୁ ଅନୁଭବ କରିବା ପାଇଁ ବହୁତ ଖୁସି ଲାଗେ। ଆଉ ବର୍ଷାରେ ବହୁତ ଜୋରରେ ଓଧା ହେଇକି ଘରକୁ ଫେରିଲୁ ଫେରିଲା ବେ ଫେରିଲାଠୁ ଆମ ବାପା କଣ କଲେ ନା ଦେଖିଲେ। ଆଉ ଦେଖିଲା ପରେ ଆମକୁ ମନ୍ ହୁଁ ଚି ମୁଁ ଟିକେ ଚିଡିଲେ କଣ ପାଇଁ ଓଦା ହେଇକି ଆସଚ। ଓଦା ବର୍ଷା ପାଣିରେ ଓଦା ହେଲେ ସର୍ଦି ହବ, ଥଣ୍ଡା ହବ, ଦେହ ଖରାପ ହବ, ଆଉ ଯଦି ଯଦି ବର୍ଷା ପକେଇଲା ଛତା ବି ନେଇକି ଯାଇଥାନ୍ତ। ନହେଲେ କୋଉଠି ଦେଖିକି ପାଖ ଘର କୋଉଠି ସେଠି ଠିଆ ହେଇ ପଡିଥାନ୍ତ। ଆମକୁ ତ ଖୁସି ଲାଗିଲା ଯେ ଆନନ୍ଦ ଲାଗିଲା ବର୍ଷ ବର୍ଷାରେ ଓଦା ହେବା ପାଇଁ ଆମେ ବର୍ଷାରେ ଓଦା ହେଇକି ପଳେଇ ଆସିଲୁ। ତାପରେ ଉଁ ଆମେ ବି ସବୁବେଳେ ସେ ସ୍କୁଲ ରେ ଭଲ ସମସ୍ତେ ଭଲ ଆମ ଗୁରୁ ଗୁରୁଜନ ଯୋଉମାନେ ରେ ପଢାନ୍ତି ବି ମାନେ ପାଠ ବି ଭଲ ପଢା ହୁଏ। ଆଉ ଏମିତି ଆଉ ସେଠି ଆମର ପାଞ୍ଚ ବର୍ଷ ପଞ୍ଚମ ପର୍ଯ୍ୟନ୍ତ ଥିଲା। ପଞ୍ଚମ ପର୍ଯ୍ୟନ୍ତ ପଢା ହେଲା ପରେ ଆମ ଗାଁ ପାଖରେ ଆଉ ଗୋଟେ ଗାଁ ଥିଲା। ସେ ଆମ ଗାଁ ରେ ଆଉ ପଞ୍ଚମଠୁ ଉପର ଶ୍ରେଣୀ ନଥିଲା। ସେ ଅଲଗା ଗାଁ ରେ ଯୋଉଠି ଥିଲା ସେଇଠି ଆମର ନାଲେଖା ଯାଇଥିଲା। ସେଇଠି ଦଶମ ପର୍ଯ୍ୟନ୍ତ ତ ଆମର ବି ପଢା ହେଇଚି। ଆଉ କଣ ମା କୁହ?
ଆଉ ମା ଶୁଣ ଆମେ କଣ କରୁନା ସେଇ ଯୋଉ ଇସ୍କୁଲ ମଧ୍ୟାହ୍ନ ଭୋଜନ ଖାଉ। ଖାଇଲା ଖାଇକିନା ଆମେ ଆଉ ତ ନଈ ବଢିଆ ନଈ ପାର ଏଇଆ ପିଲା। ନଈ ଭିତରେ ଯିବୁ, ପୋଲିଆ ହେତୋବେଳେ ନଥିଲା ନା କଣ ସୁବିଧା ନଥିଲା। ବିତ ଅବବେସ୍ଥରେ ଆମେ ପାଠ ପଢ଼ିଥିନୁ। ସେଇ କଥାରା ମନେ ପଡିଲେ ଏଇ ନା ଆକାଶ ପାତା ଏଇନା କି ସୁନ୍ଦର। ସବୁଠି ରାସ୍ତା, ପୋଲ, ବନ୍ଧ ଆଉ ସୁରକ୍ଷା ସବୁ ଗାଁ ଗଣ୍ଡା ବୋହୁତ ସୁନ୍ଦର। ମାନେ ସରକାର ତ ବୋହୁତ ସୁଧଳ ଦୁନିଆ ଗାଁଙ୍କୁ କରିଦେଇଚନ୍ତି। ସେତେବେଳେ ମା ପଙ୍କ, କାଦୁଅ, ପୋଲ ନାହିଁ, ନଈ ବଢି ଆଉ ଏତେ ଅସୁବିଧା ରେ ଆମେ କିଛ କେତେ ଯାନ୍ତ୍ରଣା ଭିତରେ ମା ପାଠ ଟିକେ ପଢିଛୁ। ଆଉ ହେଠୁ ପଢୁଥା ପଢୁଥିମୁଁ ମେଘ ବରସା ଆସିବ ଯେ ଦୂରୁ ଦୂରୁ ପିଲା ହେଠୁ କହିବେ ଏଇ ମଝିପାଳିଆ ପିଲା ସବୁ ବୁଡି ଯିବେ। ଏଇନେ ନଈ ବଢିଗଲଣିି ହେଲାଣି ତା ନଈ ତଡି ନବ ବୁଡିଯିବେ। ଆଉ ଆମେ ସେଠି କାନ୍ଦି ବୋବେଇ ସାରକୁ ଯାଇ କାକୁତି ବିନୟ ଭାବରେ କହିବୁ। ସାର ଟିକେ ନଈ ବଢ଼ିଲାଣି ଆମେ ଟିକେ ଯେମିତି ଆମ ଗାଁକୁ ପଳେଇ ଯାଆନ୍ତୁ। ସାରେ କେମତି ଟିକେ ନଈ ବାଢିଲାଣି ଆମ ଗାଁକୁ ପଳେଇ ଯାଆନ୍ତୁ। ସେ ତ ଯା ହୋଉ ସାର୍ ଅଫିସ ଘରେ ଥାନ୍ତି ତାଙ୍କ କାର୍ଯ୍ୟକ୍ରମ ସେ କରିଥାନ୍ତି। କେତେଟା ଝ ଧ୍ୟାନ ଦିଅନ୍ତିନି ପିଲାଙ୍କ କଥାକୁ ତାଙ୍କ କାମରେ ସେ ବ୍ୟସ୍ତ। କେତେ ସମୟରେ ପୁଣି ସାରେ ଆସୁନା । ଆସିକି ସେଠୁ କହିବେ ହୋଉ ତାହେଲେ ନଈପାରିବା ପିଲା ଯାଆନ୍ତୁ ଭହାରିବି। ମା ନେ ଆସିନୁ ଯେ ନଈପାରିବା ଯାଇଥିନୁ ଭଲ ଭାବରେ ଆସିନୁ ମା ଯୋଉ ପାଣି ବେଖେ ଛାତିଏ ଏମିତି ଆମର ବା ତଡି ନେଇଯାଇଥିଲା ପିଲାଙ୍କୁ ବହେବାଟ ବୁଡେଇ ବୁଡେଇ ନେଇଯାଇ ଥିଲା। ସେଇ ଦିନ ଠାରୁ ଆମ ବାପ ତା କହିଲେ ନା ନା ଆଉ ଏଇ ଯୋଉ ନଈ ପାରିଆରେ ପିଲାମାନେ ନ ଯାଆନ୍ତୁ। କେତେବେଳେ କିଏ ବୁଡିକି ଜୀବନ ଯିବ ସେଇଟା ବଡ ଦୁଃଖର ବିଷୟ। ଏମିତି ହେଇଛି ନା ଆମେ ସେ ନଈ ଭିତରେ ଯିବା ଆସିବା କରିବା ପରେ ଘରେ ସମସ୍ତେ ଆ ବାପା ମା ମାନେ ମନ ଦୁଃଖ କଲେ। କଲେ ଆଉ ଛାଡିଲେନି ଆମେ ଗଲୁନି। ଆଉ ଆମ ଫୁଣି ନାଁ ଲେଖା ହେଲା ଏଇ ନାଳ ପାଖ ହଁ ଗାଁ ସ୍କୁଲ୍‌ରେ। ଏମିତି ମା ଦିନକୁ ଦିନ ଅସୁବିଧା ଭିତରେ ଆମେ ପାଠ ଟିକେ ପଢିକି ଆଉ ଯାହା ଅକ୍ଷର ଛିହ୍ନିକି ପୁରାଣ ଭାଗବତ ଟିକେ ପଢିଲି। ଆଉ ଦସଖତ ଟିକେ କଲୁ ଆଉ ବାପା, ମା କହିଲେ ଇଏ କଣ ଚାକିରି କରିବେ? ଆଜି କାଲି ଝିଅ କଣ ଚାକିରୀ କରିବେ ଏତେ ପାଠ ପଢେ ଏତେ କଷ୍ଟରେ। ନା ନା ଆଉ ଏତେ କଷ୍ଟରେ ପାଠ ପଢିବା ଦରକାରା ନାହଁ ଅକ୍ଷର ଛିହ୍ନି‌ଲେ। ପୁରାଣ ପଢିଲେ ଆଉ ଶାଶୁଘରକୁ ତ ଯିବେ ପାଠରେ କିଛି ପ୍ରୟୋଜନ ନାହିଁ। ଏନ୍ତି କହି କିନା ଏତେ ଗୁରୁତ୍ୱର ଦେଲେନି। ଆଉ ଯେଉଁ ପାଠ ଅତେ ଟାଣେ ପଢ଼ିପାରିନି ଯାହା ଯେତିକି ପଢ଼ିଚି ଆମ ଦଶଖତ କଲୁ ପୁରାଣ ଶାସ୍ତ୍ର ପଢ଼ିଲୁ। ଶାଶୁ ଶାଶୁରଙ୍କୁ ପୁରାଣ ଭାଗବତ ପଢିକି ଶୁଣାଉ। ଏମିତି ଦିନ କାଟି ଦବା ଆଉ ତମର ପୁଣି କଣ କୁହ?
ସେତେବେଳେ ଥିଲା ସେମିତି ମା କହୁଥିଲେ କିନ୍ତୁ ଆଜିକା ସମୟରେ। କହୁଛନ୍ତି ଯେ ଝିଅ ମାନେ ମାନେ ଉଚ୍ଚ ଶିକ୍ଷିତା ହବା ଦରକାର। ମାନେ ପାଠ ଟାକୁ ସେତେବେଳ ସମୟ ଥିଲା ସିନା ତମକୁ କହୁ ହେଲେ ତମ ବାପା ମା ଯେ ମାନେ ଏତିକି ପଢ଼ିଥା ପୁରୁଣା ପଢ଼ିଲୁ କିନ୍ତୁ ଆଜିକା ଦୁନିଆରେ ସେମିତି ନାହିଁ। ଝିଅ ଯେତେ ଉଚ୍ଚା ଶିକ୍ଷିତା ହବ ଆମ ସମାଜ ପାଇଁ ହଉ ଆମ ଉଁ ଉଁ ଦେଶ ପାଇଁ ହଉ ରାଜ୍ୟ ପାଇଁ ହଉ ସୁଠିକ ପାଇଁ ଭଲ।
ହ
ଆମର ବି ସେମିତି ଆମ ସ୍କୁଲ ଆମେ ବି ପଢିଛୁ ଆମେ ସି ଶିକ୍ଷିତ ହେଲେ ସିନା ଉଚ୍ଚ ଶିକ୍ଷିତ ହେଲେ ସିନା ଆମ ପିଲାଙ୍କୁ ଉଚ୍ଚଶିକ୍ଷିତା କରିବା। ଆଗୁ ସେତେବେଳେ ଥିଲା ଝିଅ ମାନଙ୍କୁ ସେମିତି କହୁ ଥିଲେ କିନ୍ତୁ ଆଜିକା ସମୟରେ ସେମିତି କହୁନାହାନ୍ତି। ଆମର ବି ମଧ୍ୟାନ ଭୋଜନ ସ୍କୁଲରେ ଦିଆଯାଏ ଭ ଏଠି ମଧ୍ୟାନ ଭୋଜନ ଦିଆଯାଏ। ଉଁ ଆମେ ବି ମଧ୍ୟାନ ଭୋଜନ ସବୁ ସାଙ୍ଗ ହେଇକି ସମସ୍ତେ ସାଙ୍ଗସାଥି ହେଇକି ବସିକି ଖାଉ। ସେଥିରେ ବି ମାନେ ମାନେ ମଜା ମାନେ ସେଠି ମଜାର ଆନନ୍ଦ ବି ବହୁତ। ତୁ ମାନେ ଆନନ୍ଦ କରୁ ସେଠି ଖାଇକି ମାନେ ଖୁସି ମଜା କରୁ। ଆଉ ପାଠ ପଢ଼ାର ସମୟ ମୁଁ ମା କଣ ଏବେ ମାନେ ଯେତେ ବଡ ହେଇଗଲେ ସେ ସମୟ ଟା ଅତିବାହିତ ହେଇଗଲେ ବି ମନେ ପଡେ ସବୁଦିନ ପାଇଁ ମନେ ପଡେ। ଆଉ କଣ ମା କହିବି ମୋ ଝିଅ ଟା ଟିକେ କାନ୍ଦୁଛି ରହୁଛି ଆଉ।
ହଉ ହଉ ହଉ ହଉ ମା ରଖ।